ହଁ।
ହୁଁ। କଣ କେମିତି ଅଛ ଏତେ ଦିନ ହେଲାଣି କାଇଁ କଲ୍ ନାହିଁ କିଛି ନାହିଁ।
ଯାଇଥିଲୁରେ ବାହାରକୁ ବୁଲିବାକୁ ତ।
ହୁ।
ହଁ।
କିଇତି କଣ ବୁଲାବୁଲି ହେଲା?
ଭଲ ସବୁ ଆଉ।
କୋଉ ଜାଗା ଯାଇଥିଲ?
ଯାଇଥିଲୁ ସମ୍ବଲପୁର।
ସେ ଜାଗା ତ ଭଲ। ଅଛନ୍ତି ସେଇଠି ବା ଏଇ ଯୋଉ ଏ ଠାକୁର।
ହଁ ଠାକୁର ଅଛନ୍ତି ତାପରେ ହୀରାକୁଦ ଡ୍ୟାମେ।
ହୁଁ।
ଯୋଉ କଣ ସେଇଟା? କଣ ସେଟା ଅ ସେ ଯୋଉ ମାଛ କାଟୁଥିବ ମ ଯୋଉ ସ୍ତ୍ରୀ ଲୋକଟା ମାଛ ମାଛ କାଟିକି ଉ ପଥର ହେଇଗଲାନି।
ଆଛା।
କଣ ସେଟା ଉତ୍ତରା ନା କଣ କହନ୍ତି କେଜାଣି ସେଟା?
ଓଁ ହଁ ସେଠିକି ଯାଇଥିଲ।
ସେ ଲୋକେସନ ଟା କିନ୍ତୁ ଭଲ।
ହୁଁ।
ହଁ।
ହଁ ଏମିତି ଗୋଟେ ଗୋଟେ ଜାଗା ବୁଲିଗଲେ ଟିକେ ଫଟୋ ଫଟ ଉଠେଇ ଥିଲ ନା?
ହଁ ଫଟୋ ଫାଟ ତ ଉଠିଛି କିନ୍ତୁ ଭାରି ମାନେ ହଇରାଣ ଛୋଟ ଛୁଆଙ୍କୁ ନେଇକି
ହଁ ଯୁଆଡେ ଗଲେ ଛୋଟ ଛୁଆଙ୍କୁ ନେଇକି ଗଲେେ ହଇରାଣ।
ହରେ ତାପରେ ମୋ ପୁଅ କଣ କହିଲ ମାନେ ଟିକେ ବାହାର ବାହାରକୁ ଜାଗାକୁ ଗଲେ ବୁଲିବାକୁ କଣ? ସେ ଲୋକ ଦେଖିଲେ ଟିକେ ନର୍ଭସ ହେଇଯିବ ଖାଲି କ ମତେ କାଖାଅ।
ଆଛା ଛୋଟଛୁଆ ଟିକେ। ହଁ ଛୁଆ ହାତ କଣ ହେଇଯିବ ଏତେ ବାଟ ଯାଇଥିବ ଟିକେ କୋଉଠି ବୁଲିକି ଦେଖିବାକୁ ଆଛା
ହଁ ସେ ଜମା ଚାଲିଲାନି ବା ଜମା ଚାଲିଲାନି। ତା ବା ତା ବାବା କାଖେଇଲେ ମୁଁ କାଖେଇଲି।
ଆଉ ବୁଲିକି ସବୁ ଭଲ ଲାଗିଲା ଜାଗା?
ହଁ ଜାଗାଟା ଭଲ ଲାଗିଲା କିନ୍ତୁ ଲାଷ୍ଟ ଯୋଉଟା ଆମେ ସମ୍ବଲେ ସମ୍ବଲପୁର ଯୋଉ ରଖିଲୁ ସମଲାଇ ଠାକୁର ଦେଖିବୁ ବୋଲିକି
ହୁ।
ସମସ୍ତେ ଗଲେ କିନ୍ତୁ ମୁଁ ମୋ ପୁଅ ସେତିକି ସେଇ ଟାଇମରେ ଶୋଇ ପଡିଥିଲା।
ଆଛା।
ଆଉ ତାକୁ ଫୁଣି ହଁ ନାଇଁ ଆ ଯାଇପାରିଲି ତାପରେ ମୋ ଗୋଡ ଗୁଡା ବି ସବୁ ଖୋଲି ଯାଇଥିଲା।
କେତେ ଦିନ ରହିଲ କି?
ନାଇ ଆଜି ରାତିରୁ ବାହାରିଲୁ। ଆଜି ତ ଏଗାରଟା ବାରଟା ରାତି ବାହାରିଲୁ କାଲି ମାନେ ଘୋରୁ ଆସିକି ପହଞ୍ଚିବୁ ଆଉ।
କୋଉଥିରେ ଗଲ?
ତାବେରା ହେଇଥିଲା।
କେତେ ଜଣ ଯାଇଥିଲ କି?
ଆମର ଫ୍ୟାମିଲି ସବୁ ଯାଇଥିଲୁ ଆମ ନଣନ୍ଦ ଘରିକା ଆଁ ମୋ ହଜବେଣ୍ଡ, ଦିଅର, ଶାଶୁ ଶଶୁର ଆଉ ସମସ୍ତେ ଫ୍ୟାମିଲି ଦାଦା, କୁଡି ତାଙ୍କ ଝିଅ
ସମସ୍ତେ ଗଲେ ଗୋଟେ ସାଙ୍ଗ ହେଇକି ମଜା ଲାଗେ ନା?
ହଁ ଭଲ ଲାଗେ।
ହୁଁ।
ଆଉ ସମସ୍ତେ ଯାଇଥିଲୁ ସିଏ ମାନେ ସେତେବେଳେ ତ ପ୍ରବଳ ବି ଗରମ ପ ମାନେ ଏସି ଥଣ୍ଡା ଥିଲା କିନ୍ତୁ ଗରମ ବି ହଉଥିଲା।
ହୁଁ।
ହଁ।
ଆଉ ଫୁଣି ଖିଆ ପିଆ କୋଉଠି କଲ?
ଖିଆପିଆ ଗଲା ବେଳକୁ ତ ଖାଇ ପିଇକି ଯାଇଥିଲୁ ପିଠା ତରକାରୀ ହେରିକା କର ଥିଲୁ ଘରେ ତାପରେ ନେଇଥିଲୁ ବି ସକାଳେ ଖାଇବା ପାଇଁ କି ଜଳଖିଆ।
ହୁଁ।
ଆହୁ ହଁ ଆଉ ଗୋଟେ ଜାଗାରେ ରୋଗିକି ଚାହା ଫାହା ପିଇଥିଲୁ। ତାପରେ ଯାଇକି ସକାଳେ ତ ଜଳଖିଆ କରିଥିଲୁ ତାପରେ ଯାଇକି ଦିନରେ ସେଠି ଭୋଜି କର ଥିଲୁ କୋଉଠି କହିଲେ ହୀରାକୁୁଦ ପାଖରେ।
ହଁ ସେଠି ପାଣି ସୁବିଧା ଅଛି ଟିକେ।
ହଁ ହଁ ସେଇଠି ଭୋଜି କରିଥିଲୁ ସେଇଟା ବି ଭୋଜିସ ଭୋ ଜି କରନ୍ତି ନା ସେ ସ୍ପଟରେ? ହଁ। ହଁ ହେଠୁ ଭୋଜି କରିଥିଲୁ ତାପରେ ହୀରାକୁଦ ଡ୍ୟାମ ଦେଖିବାକୁ ଯାଇଥିଲୁ। ଆଉ ଇଏ ତ ତ ମୁଁ ଓହ୍ଲା ହେଇନି ଆଉ ଆଗ ଧରି ଧରିକା ତ ହାତ ଫାତ ଯାଇକି ଅଣ୍ଟା ଫଣ୍ଟା ସବୁ ମାନେ ମତେ ଆ ଛଅ ଦିନ ଖଣ୍ଡେ ମାନେ ଉଠି ପାରିନେଇ ଆଉ।
ହଁ କି? ତ କାଖେଇକି ଧଇଲା ମାନେ ହା ହାତରେ ଛୋଟ ଛୁଆ ଟା ଆଉ ହାତ ବିନ୍ଧିବ ଯେ ସିଏ ଛୁଆ ଜାଣିପାରିବ କି?
ହଁ ତାପରେ ବି ଅନ୍ୟମାନେ ଯୋଉ ଯାଇଥିବେ ସେମାନେ ନିଜେ ନିଜେ ଏଞ୍ଜୟ କରିବେ ନା ଆଉ କିଏ କାହା ଛୁଆକୁ ମାନେ କିଏ ତରିବାକୁ ହୁଏତ ଭଲ ପାଇବି କି
ବୁଲିବେ ନା ସିଏ ବୁଲିକି ଦେଖିବାକୁ ଯାଇଛନ୍ତି।
ହଁ ସେ ନାଇଁ ଆଉ ଗୋଟେ ପିଲାଟେ ବି ଯାଇଥିଲା। ଆଉ ମୋ ଦିହର ସାଙ୍ଗ ସିଏ ବି ଯାଇଥିଲା। ସିଏ କିନ୍ତୁ ବହୁତ କାଖେଇଛି ପୁଅକୁୁ ମୋର। ହଁ ବହୁତ କାଖେଇଛି ତା ବାବା ବି କାଖେଇବା କଖାନ୍ତି ହୀରାକୁଦଠି ତା ବାବାଘରିକା ଗଲେ ନାଇଁ ରହିଗଲେ ଭୋଜି ପାଖରେ କିନ୍ତୁ ସେ ସେଠି କିନ୍ତୁ ମୁଁ ବହୁତ କାଖେଇଛି ଆଉ ସେ ପିଲାଟା ବି ବହୁତ କାଖେଇଛି ଆକୁ।
ହୁଁ ହୁଁ।
ଖାଲିତ ଭାବିଲେ ଆଉ କଷ୍ଟ ହବନି ।
ହୁଁ।
ପାନେ ଯିବାକୁ ଭାରି ହମ ହମ ଲାଗିବ ଆଉ ଯାଇକି ବୁଲିକି ଆସିଲା ବେଳକୁ ଭାରି ବାଧା।
ହୁଁ।
ତମେ କୁଆଡେ ବୁଲାବୁଲି କରିିଆକୁ ଯାଇନ।
ହିମିତି ଯାଇନୁ ଯିବୁ ଏଇ ବାହାରିଛୁ ଟିକେ ପୁରୀ ଯିବା ପାଇଁ।
ହହଁ ପୁରୀ ପୁରୀ ତ ସବୁବେଳେ ବି ଇଛା ହଉଛି ଯିବା ପାଇଁ କି ଆମେ ଯାଇଥିଲୁ ଥରେ ପୁରୀ। ଏଇ ସନ୍ଧ୍ୟା ଟାଇପରେ ବାହାରିଲୁ ଛଅଟା ସୁଦ୍ଧା। ବିଶ୍ଵାସ କର ମାନେ ବଡଦାଣ୍ଡେ ବଡଦାଣ୍ଡେରେ ଏତେ ଜୋର ପବନ ପ ଭଗବାନ ସୁନାମୀ ଭଳିଆ ପବନ ହେଲା। ପା ମାନେ ହଉଥାଇ ହଁ ସୁନାଇ ଭଳିଆ ପବନ ହଉଥାଏ। ଆ ଆମେ ତ କିଛି ନେଇନୁ ନା କଣ ଜାଣିଛୁ ଏତେ ପବନ ହଉଛି ବୋଲି କି ବଡଦାଣ୍ଡରେ। ଆଉ ଏ କିଛି ତ ନେଇନୁ ସେମିତି ଜାକି ଜକେଇକି ଶୋଇବୁ ମୋ ପୁଅ ସେମିତି ଶୋଇ କଣ ଖାଇ ଜାକି ଜୋଗେଇ ତାକୁ ଟିକେ ଗୋଟେ କଣ ସାଲ ଖାଲି ବୋଉ ନେଇ ଯାଇଥିଲି ତାକୁ ଘରେଇ ଦେଇଥିଲ। ନହଲେ ସୁନାମି ଭଳିଆ ପୁରା ପବନ ଆସିଲୁ ଯେ ମାନେ ତାକୁ ଦି ଦିନି ଛାଡିକିରି ମୋ ପୁଅ କୁ ଏମିତି ମାନେ ହେଲା ତା ଦେହ ଖରାପ ହେଲା। ପାଟି ଫାଟି ଯିବ ସବୁ ପଳିଗଲା କିଛି ଖାଇ ପଇଲାନି ସେ ଯୋଉ ପବନ ହେଲା ନା। ଏଇ। ସମୁଦ୍ର କୂଳରେ ପବନ ମାଡ ଖାଇଲା ଆଉ ଯାଇକି ସେଠି ସେ ବଡଦାଣ୍ଡରେ ପବନ ହଉଥାଏ ଥଣ୍ଡା ପବନ ପୁରା।
ହୁଁ।
ଭାରି ହଇରାଣ ହେଲା ତାପରେ ମୋର ବି ହେଲା ଜର ଥଣ୍ଡା ହରିକା ବାହାରି ପଇଲା।
ହଁ ସେ ଯାହାରଚି ଦେଖିବା ଯିବୁ ଏଇ ଟେ ଗରମ ପାଇଁ ଟିକେ ଯାଉନ।
ହଁ।
ଗରମ ହଉଛି ନା ଟିକେ ଏବେ ଗଲେ ହଇରାଣ ହେଇ ଯଉ ଗରମରେ।
ହଁ ବା ଗରମ ତ ହଉଚି ତାପରେ ବି ସେଠି ଟିକେ ଛାଇ ବିି ନାଇଁ କୋଉଠି ଠିଆ ହବାକୁ କଣ ଯଦି ଦିନ ବେଳା ଯିବ। ଖରା ଆଉ କୋଉଠି ଛାଇ ବିି ଟିକେ ନାହିଁ।
ହୁଁ।
ରାତି ରେ ସେ ସନ୍ଧ୍ୟା ଟାଇମ ଯିବ ଆସିବ ଆରାମସେ।
ହଁ ଦେଖିଆ କୋଉଟା ସୁବିଧା ହବ ଗାଡିରେ କି ଟ୍ରେନ ରେ।
ହଁ।
କଉଥିରେ ସୁବିଧା ହେନେ ଯିବା ଆ।
ଯୋ ସବୁଠୁ ଭଲ ଟ୍ରେନ ବି ତା ଟାଇମ ଅଛି। ଯିବା ଟାଇମ ଆସିବା ଟାଇମ ଅଛି ତାର ଆସିଲା ବେଳୁ ତା ଟାଇମ ଥିବ ନଡୋଡେଇ ଦୌଡି ଦୌଡିକି ଆସିକି ଯାଇକି ଟ୍ରେନରେ ଧରିବାକୁ ପଡିବ।
ହୁଁ
ଏମିତି ହଉଛି ଇଏ।
ହୁଁ ହୁଁ ଯୋଉଟା ସୁବିଧା ହବ ସେଇଟାରେ ଯିବା ଆଉ।
ହଁ।
ହୁଁ।
ସବୁଠୁ ଭଲ ଗାଡି କରିଦେଇ ଯିବ ଫ୍ୟାମିଲି ଯିବ ନା କଣ?
ହଁ।
ଅହ। ଅ ଫ୍ୟାମିଲି ଗଲେ ନହେଲେ ଗାଡି କରିଦେଇକି ଯିବ।
ହୁଁ ସୁବିଧା ହେଇଥା
ସେ ବି ପଇସା ନବ ନା।
ହଁ।
ଅଁ।
ପୁରୀ ତଥାପି କେତେ ବର୍ଷ ହବ ଯାଇନ?
ପୁରୀ ହଁ ଏଇ ବର୍ଷେ ହବ।
ବର୍ଷେ ହେଇଗଲାଣି।
ଅହଁ।
ବର୍ଷେ ଦେଢ ବର୍ଷ ପୂର୍ବରୁ ଯାଇଥିନି। ହୁଁ ତାପରେ ଏଇ ଘର ଲୋକ ବାହାରିଛନ୍ତି ଯିବାକୁ ଟିକେ ଆଉ ତାଙ୍କ ସହିତ ତ ଯିବା ପାଇଁ କହୁଛନ୍ତି।
ଆମେ ଯାଇଥିଲୁ ଏଇ ମାର୍ଚ୍ଚ ମାସରେ ଯାଇଥିଲୁ। ନଣନ୍ଦ ଆସିଥିଲା ଜୋଇଁ ଡାକେରା ହେଇକି ଦୋଳ ପୂର୍ଣ୍ଣିମାକୁ। ହଁ ଏକାଥରକେ ଦୋ ପୁରୀ ଗଲୁ ବୁଲିବାକୁ ବୁଲି ସାରିକି ଆସିକି ସେଇଠୁ ସଦାଡା ସଜ ଡି କରିକି ସେ ତାଙ୍କର ପଳେଇଲେ ଆଉ।
ହୁଁ ହୁଁ।
ହଁ।
ସେ ନଣନ୍ଦ ଏବେ ନୂଆ ବାହା ହେଇଛନ୍ତି ବୋଧେ?
ନାଇଁ ନାଇଁ ବାହାହେଲାଣି ଏଗାର ବର୍ଷ ହେଲାଣି।
ହୁଁ।
ହଁ ମୁ ଦିଟା ନଣନ୍ଦ ବାହା ହେଇଯାଇଛନ୍ତି।
ଆଛା। ତମର ଗୋଟେ ପା ସେଟା ପ୍ରଥା ଅଛି କି ଜ୍ୱାଇଁ ଡାକରା?
ହଁ ହଁ ଆମର ଦୋଳ ପୂର୍ଣ୍ଣିମାକୁ ଜୋଇଁ ଡାକରା ହୁଅତି।
ଆଚ୍ଛା ହଉ ମୁଁ ଦେଖୁଥିଲି ଏଇ ମୋବାଇଲରେ ଥରେ ଭିଡିଓ ଗୋଟେ ଦେଖୁଥିଲି କି ସେ ସବୁ ତାଙ୍କର ଅଛି ବୋଲିକି ଦୋନ୍ ଜୋଇଁ ଡା
ହଁ ହଁ ତମନ ନାଇଁ?
ନାଇଁ।
ଅହଁ ହଁ ଆମର ଜୋଇଁ ଡାକେରା ଅଛି ନା।
ଅ ଭଲ।
ହ ବଡ ହେଇଯାଇଥିଲା ଆର ବର୍ଷ।
ହଁ।
ଆଉ ସାନଟା ଏ ବର୍ଷ ହେଇଗଲା ଆଉ।
ହ ଦିଟା ନଣନ୍ଦ ନା?
ହଁ ଦିଟା। ଏ କନ୍ଜାଟେ ନିଅନ୍ତି ସବୁ ବନ୍ଧୁବାନ୍ଧବ ବି ନିଅନ୍ତି ତାଙ୍କର ହେଇଯାଇ ଥିଲା ଜୋଇଁ ପ୍ୟାଣ୍ଟ ଶାର୍ଟ ହେଇକିରି ହେଇଯାଇଥିଲା ଏକୋଇଶି ବାଇଶି ହଳ।
ହୁଁ ହଁ ଜୋଇଁ ଆସି ଟେନ୍ ସେଟା ଗୋଟେ ପ୍ରଥା ଆଉ।
ହଁ ଝିଅର ବି ସେମି ଲୁଗାପଟା ହେଇଥିଲା।
ଆଉ ଝିଅକୁ ଦବା ଜୋଇଁ କି ଦବାନି ଜୋଇଁ ଏଥିରେ ମେନେ। ଝିଅ ନନେଲେ ଚଳିବ। ଜୋଇଁକି ଦବାକୁ ପଡ଼ିବ ହୁଁ, ହୁଁ।
ହଁ, ହଁ। ଜୋଇଁ ଡାକରା ଜୋଇଁ ପା ହେଲା ମେନ୍ ଆଗ।
ହୁଁ ଆଉ ତମେ ଯାଇଛ ନା?
ନାଇଁ, ନାଇଁ ଆମର ହେଇନି ଆମ ଘରେ କରିନାହାନ୍ତି କରିବେ ବଧେ ଆଉ ଏ ବର୍ଷ। ଏ ବ ଆର ବର୍ଷ ବଡିକି ମତେ କରିବେ ଆଉ।
ହୁଁ ତମେ ବି ଯିବ।
ହଁ।
ହୁଁ ଏବେ ଖୁସି ଆଉ।
ହଁ, ହଁ।
ଆଉ ଆଜି କଣ ରୋଷେଇ?
ଆଜି ଭାତ ଡାଲ୍, ଡାଲି ହେଇଥିଲା। ଆଉ ଚକଟା ହେଇଥିଲା ବାଇଗଣ ବିଲାତି। ଆମେ ପଖାଳ ଖାଇଲୁ ଆମ୍ବ। ଆଉଁ ଶାଗମୁଗ ଡାଲି ସଜନା ଶାଗ ପକେଇ କରିଥିଲି।
ହଉ ତାହେଲେ ଆଉ।
ଓଁ ହଉ ରଖୁଛି ଆଁ।
ହଉ।